ହାଲୋ କଣ କରୁଛନ୍ତି?
ମୁଁ ବସିଛି ଆପଣ?
ମୁଁ ବି ବସିଛି ଖାଇସାଇଲେଣି?
ମୁଁ ଚା ପିଇଥିଲି।
ଓହୋ। ଏଇ ଆମ ମାନେ ଆମ ଘରୁ ଜେଜେବାପା ଜଣେ ହେବେ ମରିଗଲେ ତ। ଆଜି ସେକେଣ୍ଡ ଦିନ। ଆଜି ଦ୍ଵିତୀୟ ଦିନ କିଛି ଖାଆନ୍ତିନି ତ ଖାଇନେଇ ଆଉ।
ହୁଁ ହୁଁ।
ଆଉ। ହଁ ଗୋଟେ ଏମିତି ଆପଣଙ୍କର ବିଧିବିଧାନ କଣଟେ କୁହନ୍ତୁ ବିଧିବିଧାନ ବିଷୟରେ। ହେଲେ ଗ୍ରାମା ଗ୍ରାମାନୁ ଗ୍ରାମାଞ୍ଚଳ ସହରାଞ୍ଚଳ ସହରରେ ରହିଛନ୍ତି?
ସହହରରେ ନା।
ଆଉ ଗ୍ରାମରେ?
ହଁ ଗ୍ରାମରେ ରହିଛୁ।
ମୁଁ ଦୁଇଟା ଜାଗାରେ ରହିଛି ଗ୍ରାମ ସହର ବିଷୟରେ ଜାଣିଛନ୍ତି? ପାର୍ଥକ୍ୟ ଦର୍ଶା ଟାଇପ୍ ର କୁ କୋଉଟା ଭଲ?
ମତେ ଗାଁଡ଼ରେ ଭଲ ଲାଗେ ଟିକେ ଅଧିକ।
ଉ-ଉ-ଉ ଆପଣ ଫାଷ୍ଟ କୁହନ୍ତୁ ଗ୍ରାମରେ କଣ କଣ ଭଲ ଜାଗା ଥାଏ, କଣ କଣ ନଥାଏ ଆପଣଙ୍କ ଗ୍ରାମରେ?
ଆମ ଗ୍ରାମରେ ମାନେ ଯୋଉ ଭଲ ଭଲ ଜାଗା ଯ ଯୋଉ ବୁଲାବୁଲି କରିବା ପାଇଁ।
ନାଇଁ ମାନେ ମାନେ କୋଉଟା ପ୍ରସିଦ୍ଧ ମାନେ ପ୍ରସିଦ୍ଧ ମାନେ କଣ କହିଲେ ଆପଣଙ୍କ ଗ୍ରାମରେ କଣ କଣ ଅଛି ଯୋଉଟା ଗ୍ରା ସହରାଞ୍ଚଳରୁୁ ଅଧିକ ମାନେ ଭଲ ଲାଗେ?
ସେମିତି ତ କିଛି ନାହିଁ ସହରରେ ମାନେ
ସହରରେ ମା ବୁଝିପାରୁନାହାନ୍ତି ସହରାଞ୍ଚଳରେ, ମୁଁ କହୁଛି ଶୁଣନ୍ତୁ ସ ଗ୍ରାମ ସହର ମଧ୍ୟରେ ପ୍ରାର୍ଥକ୍ୟ ଦେଖିଲେ ଦୁଇଟା ଯାକକୁ ଦୁଇଟା ଯାକ କାହାକୁ କୋଉଟା କାହାଠୁ କମ୍ ନୁହେଁ। ଦେଖନ୍ତୁ ଗ୍ରାମାଞ୍ଚଳରେ ଯେଭଳି ପାଣି ଥାଏ ସହରାଞ୍ଚଳରେ ସେଭଳି ପାଣି ନୁହେଁ। ସେ ଯେଉଁ ପାଣିରେ କାଛୁ, କୁଣ୍ଡିଆ ରୋଗ ବହୁତ ଜିନିଷ ଏପରିକି ହୋଇଥା ଥାଏ ମନୁଷ୍ୟମାନଙ୍କ ଦେହରେ ଯାହାକି ଗ୍ରାମାଞ୍ଚଳ ଲୋକମାନଙ୍କଠି ଏତେ ଦେଖାଯାଏ ନାହିଁ ନାହିଁ ଆ ଏବଂ ଏକ ଏକ ଉ-ଉ-ଉ ଅ ସ ସକାଳୁ ଉଠି ରାତିକ ଶୋଇବା ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ଯେତିକି ଜିନିଷ ଯେତିକି ପିଲା ଯାଆନ୍ତି ସିଏ କୋଉଠି ନାହିଁ। ଆଉ ଗୋଟେ କଥା କରେଣ୍ଟ କରେଣ୍ଟ କେବେ ସହରାଞ୍ଚଳରେ କଟିନାହିଁ। ଗ୍ରାମାଞ୍ଚଳରେ ଟିକେ ଜଷ୍ଟ ମେଘ ଉଠେଇ ଥିବ କି ନାହିଁ ଲାଇନ ଟି କାଟି ଦେବେ ଏବଂ ନଦୀ, ନାଳ, ପୋଖରୀ, ଗାଡ଼ିଆ, ମ-ମ ମନ୍ଦିର ସେ ସବୁ ଗ୍ରା ସହରାଞ୍ଚଳ ନଥାଏ ବଟ୍ କିନ୍ତୁ ଗ୍ରାମାଞ୍ଚଳରେ ଥାଏ। ସହରାଞ୍ଚଳରେ ସବୁଠୁ ମୁଖ୍ୟ ଜିନିଷ ହେଲା ବଡ ବଡ, ମନ୍ଦିର ବଡ ବଡ ଘର। ସବୁ ବଡ଼ କିନ୍ତୁ ସବୁ ଗ୍ରାମାଞ୍ଚଳରେ ସେତୁ ସାନ୍ତ୍ ଶାନ୍ତ ପରିବେଶ ସହିତ ଏକ ଆଧୁନିକ ଯୁଗର ଅ ଆଧୁନିକ ଯୁଗ ରହିଲା ପ ଭଳିଆ ହୋଇଥାଏ। କୁଆଡୁ ଗୋଟିଏ ଦୁଇଟି ଗ୍ରାମରେ କୋଠାଘର ହୋଇଥାଏ। ଏବଂ ସହରାଞ୍ଚଳରେ ପ୍ରତିଟି ଘର ପ୍ରତିଟି ସହରରେ ଆପଣ କୋଠା ଦେଖିବା ମିଳିଯିବେ। ମାଟି ଘର ଏଠି ଦେଖା ହିଁ ଯିବ ନାହିଁ। ସେଠି ଲୋକ ଭଡା ନେଇ ଘରେ ରୁହନ୍ତି। ଏବଂ ଗ୍ରାମାଞ୍ଚଳରେ କହିବାକୁ ଗଲେ ବେସି ଭଡା ନଥାଏ। ସିଏ ନିଜ ଘର ନିଜେ ପ୍ରସ୍ତୁତ କରିଥାନ୍ତି ଏବଂ ରହିଥାନ୍ତି। ଆଉ ସହରାଞ୍ଚଳରେ ଏଁ ପ୍ରତିଦିନ ଟାଙ୍କିକୁ ପାଣି ଆସିଥାଏ କିନ୍ତୁ ଗ୍ରାମାଞ୍ଚଳରେ ନୁହ ପାଖ ସାହିରେ କିମ୍ବା ଘର ପାଖରେ ଏକ ନଳକୂପ ଥାଏ। ତାହାଠୁ ପାଣି ଆଣନ୍ତି କିମ୍ କିନ୍ତୁ କିମ୍ବା କୂଅ କୂଅରୁ ଯାଇ ପାଣି କାଢ଼ି ଆଣନ୍ତି। ଏବଂ ଶାନ୍ତ ପରିବେଶ ଗ୍ରାମାଞ୍ଚଳରେ ଶାନ୍ତ ପରିବେଶ ଦେଖିବାକୁ ମିଳେ। ଯାହାକି ସହରାଞ୍ଚଳରେ ଦେଖିବାକୁ ମିଳେ ନାହିଁ।
ହୁଁ
ଗ୍ରାମାଞ୍ଚଳରେ ଏପରିକି ଶିବ ମନ୍ଦିର ବହୁତ ସାରା ମନ୍ଦିର ଥାଏ। ଏବଂ-ମ୍-ମ୍ ସବୁଆଡେ ୟ ସକାଳୁ ଉଠି ସହରରେ ମନ୍ଦିର ନଥାଏ। ସହରରେ ବଡ଼ ବଡ଼ ମନ୍ଦିର ଥାଏ। ଯୋଉଟାକି ଗ୍ରାମାଞ୍ଚଳରେ, ସହର ଅଞ୍ଚଳରେ ଥାଏ। ଏଙ୍କର ଜାତି ଛୋଟ ୟାଙ୍କୁ ମନ୍ଦିରରେ ପ୍ରବେଶ ଯିବା ନିଷେଧ। କିନ୍ତୁ ଗ୍ରାମାଞ୍ଚଳରେ ତାହା ନଥାଏ। ଗ୍ରାମାଞ୍ଚଳରେ ମନ୍ଦିର ସମସ୍ତିଙ୍କ ପାଇଁ ଇ-ଇ-ଇ-ଇ ରହିଥାଏ। ଏ-ଏ-ଏ-ଏ ଗ୍ରାମାଞ୍ଚଳରେ ଦେଖାଯାଏ ଆପଣଙ୍କୁ କଣ କହିଲେ ଉ-ଉ-ଉ-ଉ ମାନେ-ଏ-ଏ-ଏ ଗ୍ରାମାଞ୍ଚଳରେ କଣ ଆଧୁନିକ ଯୁଗର ରହିଲା ଭଳିଆ ଗ୍ରାମାଞ୍ଚଳରେ ଆପଣଙ୍କୁ ଲାଗେ। କିନ୍ତୁ ସହରାଞ୍ଚଳରେ ସେଭଳି ଲାଗେନାହିଁ। ଚାରି କାନ୍ଥ ଭିତରୁ ବାହାରକୁ ଯାଇପାରିବ ନାହିଁ ସହରାଞ୍ଚଳରେ ସବୁଆଡ଼େ ଗାଡ଼ି ମଟର ଘ ଘାଁ ଚେ ଚାଁ କିନ୍ତୁ ଗ୍ରାମାଞ୍ଚଳରେ ଶାନ୍ତ ପରିବେଶ ସହିତ ଯୁଆଡ଼େ ଇଚ୍ଛା ସେଇଆଡ ଯାଇଁ ବୁଲିପାରିବେ ଆପଣକ ଇଚ୍ଛା ହେଲା କଣ ଖାଇବା ପାଇଁ ଯାଇକି ଖାଇପାରିବେ। କିନ୍ତୁ ସହରାଞ୍ଚଳରେ ନୁହଁ ଜଣେ ଯିବ ଯିଏକି ଘରର ମାନେ ଜାଣିଲା ଶୁଣିଲା ବ୍ୟକ୍ତି ହୋଇଥିବ। ସେ ଯାଇ କିଛିଟା ଖାଇବା ଜିନିଷ ଆଣି ଖାଇଥାଏ ଏବଂ ସହରାଞ୍ଚଳରେ ଯେଉଁ ଖାଦ୍ୟ ଖା ଖାଇଲା ଦ୍ୱାରା ଲୋକମାନଙ୍କ ଦେହ ଖରାପ ହୋଇଥାଏ କିନ୍ତୁ ଗ୍ରାମାଞ୍ଚଳରେ ନୁହଁ। ଗ୍ରାମାଞ୍ଚଳରେ ଖାଦ୍ୟ ଗୁଡିକ ବହୁତ ମାନେ ଏହା ବାହାର କିଣା ଖାଦ୍ୟ ନୁହେଁ। ନିଜେ ପ୍ରସ୍ତୁତ କରି ଖାଆନ୍ତି ଏବଂ କୌଣସି ରୋଗ ବାଗ ଏହାଦ୍ୱାରା ହୁଏ ନାହିଁ ଏହା ହଉଛି ଏକ ଗ୍ରାମାଞ୍ଚଳ ସହରାଞ୍ଚଳର ଏବଂ ଗ୍ରାମାଞ୍ଚଳରେ ବର୍ଷା ହେଲେ ଗ୍ରାମାଞ୍ଚଳ ଗୋଟେଏ ହେଲା ଖରାପ ଜିନିଷ ବର୍ଷା ହେଲେ ଚାରିଆଡେ କାଦୁଅ ପାଣି ପି ପୁଚୁ ପୁଚୁ କିନ୍ତୁ ସେଇଟା ସହରାଞ୍ଚଳରେ ଦେଖିବାକୁ ମିଳେ ନାହିଁ ସହରାଞ୍ଚଳରେ ସବୁଆଡ଼େ। ସମାନ ରାସ୍ତା ରାସ୍ତା ଥାଏ ଏବଂ ମାନେ ସମାନ ରାସ୍ତା ପକ୍କା ରାସ୍ତା ଥାଏ। ଏବଂ ଆହେ ସେଠି ପାଣି ରହେ ନାହିଁ। ବାଣି ଜମା ହୋଇ ରୁହେ ନାହିଁ ଯାହାକି ଗ୍ରାମାଞ୍ଚଳରେ ସବୁ ଜାଗାରେ ପ୍ରାଣି ଜମା ହୋଇ ରହିଥାଏ। ଇଏ ହେଉଛି ସହରାଞ୍ଚଳ ଗ୍ରାମାଞ୍ଚଳ ବିଷୟରେ ପାର୍ଥକ୍ୟ।
ଗ୍ରାମାଞ୍ଚଳଏ ପ୍ରାଣି ଜମା ହେକି ରହିଥାଏ ନା ପାଣି ଜମା ହେଇକି ରହିଥାଏ?
ପାଣି କହିଲି ଆପଣଙ୍କୁ ସୁବା ଗଲାନି ବୋଧେ। ଆଉ ଏବେ ତ ବର୍ଷା ଦିନ ଚାଲିଛି ବର୍ଷା ଦିନ ବିଷୟରେ ଟିକେ କଣ କୁହନ୍ତୁ?
ବର୍ଷା ଦିନରା ତ ମାନେ ବହୁତ ରାଗ ଚିଡ଼େ।
ହେଟା କାହିଁକି ନା ଯଉଁ କାଦୁଅ ପୁଚୁ ପୁଚୁ ଏ ବର୍ଷାରେ ହିଂସିକିଆ ବର୍ଷାଟା।
ଉୁଁ ହୁଁ।
ମାନେ ଯୋଉ ଠିକ୍ ଖେଳିଲା ବେଳକୁ ହବ ଚାଟା ବେଳକୁ ସେ ହବ ଠିକ୍
ବର୍ଷା ଦିନ ସବୁଠେଏକ ଭଲ ଦିନ ବୋଲି କୁହାଯାଏ। ଆପଣଙ୍କ ପାଇଁ ହୋଇଥାଏ ଖେଳିଲା ବେଳେ ବର୍ଷା ଭାବନ୍ତୁ ଯୋଉ କୃଷକ ମାନେ ବର୍ଷ ସାରା ବିଲରେ ଖଟିଥାନ୍ତି ତାଙ୍କର ବର୍ଷସାରାର। ତୃଣ ମେଣ୍ଟ ମେଣ୍ଟିଥାଏ ଏହା ଦ୍ୱାରା। ଆଉ ବହୁତ ସୁନ୍ଦର ସୁନ୍ଦର ଇନ୍ଦ୍ରଧନୁ ମଧ୍ୟ ଦେଖିବାକୁ ମିଳେ ବର୍ଷା। ଶସ୍ୟ ଶାମଳ ସବୁଜ ସବୁଆଡେ ଦେଖିବାକୁ ମିଳିଥାଏ ଉ ସେ ଅମର ବର୍ଷା ଦିନେ।
ଆ ସେଟା ବି ତ ସତ କଥା ହେଲେ ତ ଯେତେବେଳେ ହେବା କଥା ବର୍ଷା ଟା ହବନି।
ଧାନ ଅ ଧାନ ଆପଣ ଧାନ ଦ୍ୱାରା ବଞ୍ଚିପାରିବେ ଧାନ ସେଇ ମାସର ସେଇ ବର୍ଷ ଏ ମାସ ଅମଳ ହୋଇଥାଏ ବର୍ଷା ଦିନେ। ବର୍ଷା ଦିନ ଏକ ପ୍ରଫୁଲ୍ଲିତ ଦିନ ସମସ୍ତିଙ୍
ସେ ମାନେ ସମସ୍ତେ ରହୁଛନ୍ତି ନା ମାନେ ସେ ରୋଇଲା ରୋଇବା ପୂର୍ବରୁ ଲୋକ ବର୍ଷା ଖୋଜୁଥିଲେ ବର୍ଷା ହେଲାନି।
ହଁ।
ଆ ଅଁ ରୋଇସା ସାଇଲା ପରେ ମାନେ ବର୍ଷା ହଉଛି ଏଟା ତ ଧାନ ଭାସିଯିବ ଗଜା ଭାସିଯିବ ନା?
ଆଜ୍ଞା।
ଆଉ ତାହେଲେ ଲାଭ ଟା କଣ ଲୋକଙ୍କର ତ କ୍ଷତି ହବ।
ହଁ ଆପଣ କିଛି ବର୍ଷା ବିଷୟରେ କିଛି ବର୍ଷା ଦିନ ବିଷୟରେ କିଛି କୁହନ୍ତୁ।
ଭାରତରେ ଛଅ ଋତୁ ମଧ୍ୟରୁ, ବର୍ଷା ଋତୁ ସବୁଠାରୁ ସୁନ୍ଦର। ଏହା ଆଷାଢ ମାସର ଆସୀନ ମାସ ପର୍ଯ୍ୟନ୍ତ ଅର୍ଥାତ ଜୁନ୍ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ତ ରହେ। ଗ୍ରୀଷ୍ମର ପ୍ରଚଣ୍ଡ ଗରମ ପରେ ବର୍ଷା ଆସି ପୃଥିବୀକୁ ଶୀତଳ କରେ।
ଶୀତଳ କରିଥାଏ ଏବଂ ସୂକ୍ଷ୍ମ ମେରୁଦଣ୍ଡର ଥଣ୍ଡା ପବାନ ବହିଥାଏ।
ହଁ ବର୍ଷା ଆସିଲା ଆକାଶରେ କଳା ମେଘ
ବର୍ଷା ଆସିବାର ସଙ୍କେତ ଆପଣ ଜାଣିଛନ୍ତି? ଏଇଟା ଗ୍ରାମାଞ୍ଚଳର ଲୋକ ବ୍ୟବହାର କରନ୍ତି। କୃଷକମାନେ ବିଲରେ ଥିବେ ଦେଖିଲୁ ଆଦ୍ର ଏବଂ ଥଣ୍ଡା ବାୟୁ ବହି ଆସିଥିବ। ତୁ ସେ ଜାଣିନେବେ ଯେ ଆଜି ଏହି ଅଞ୍ଚଳରେ ବର୍ଷା ହେବାକୁ ଯାଉଛି। ସେ ତୁରନ୍ତ ନିଜ ନିଜ ବିଲକୁ ଗୋଟେ କଣ ଫା ମହା କରନ୍ତି। ମହା କରି ଅନ୍ୟ ଅନ୍ୟ ଅନ୍ୟାନ୍ୟ ଜଣେ ଜଣେ ଜଣେ ଜଣ ପିଲାକୁ ପାଣି ଦେବାକୁ ସାହାଯ୍ୟ କରନ୍ତି।
ହଁ।
ଆଉ
ଆଉ ବର୍ଷା ଆସିଲା ଆକାଶରେ କଳା ମେଘ ଘୋଟି ଆସେ ବିଜୁଳି ମାରେ। ଘଡଘଡି ଶବ୍ଦ ହୁଏ। ତାପରେ ଝିପି ଝିପି ବର୍ଷା ଆରମ୍ଭ ହୁଏ ଖିଲା ମାଟିରୁ ସୁନ୍ଦର ବାସ୍ନା ବାହାରେ ଗଛଲତା ସବୁଜ। ହୋଇଯାଏ ନଦୀ ପୋଖରୀ ପାଣିରେ ଭରିଯାଏ। ବେନ୍ ରାବେ, ମୟୂର ନାଚେ, ଚାରିଆଡେ ନୂଆ ଜୀବନ ଆସିଲା ଭଳି ଲାଗେ।
ଲାଗେ ନି ଆଜି
ବର୍ଷା ବର୍ଷା ହିଁ ଚାଷ ଶ୍ରି ର ଜୀବନ ଧାନ, ମକା, ଆଖୁ, ସବୁ ବର୍ଷା ପାଣିରେ ବଢ଼େ ବର୍ଷା ଭଲ ହେଲେ ଫସଲ ଭଲ ହୁଏ। ଦେସେରେ ଖାଦ୍ୟ ଅଭାବ ହୁଏନି।
ହଁ, ହଁ।
ଗ୍ରୀଷ୍ମର ତାତିରେ ଲୋକ ପଶୁପକ୍ଷୀ ସମସ୍ତେ କଷ୍ଟ ପାଆ କି ବର୍ଷା ପଡିଲେ ପବନ ଥଣ୍ଡା ହୁଏ। ଦେହକୁ ଆରାମ ମିଳେ। ବର୍ଷା ପାଣି ଘୁ ଭୂତଳ ଜଳକୁ ବଢ଼ାଏ। କୂଅ ନଳକୂପରେ ପାଣି ଆସେ।
ହଁ ନିହାତି।
ଅଧିକ ବର୍ଷା ହେଲେ ବନ୍ୟା ସେ ଘରଦୁଆାର ଭାଙ୍ଗେ, ଫସଲ ନଷ୍ଟ ହୁଏ ରାସ୍ତାରେ ପାଣି ଜମି, ଯାତାୟାତା ବନ୍ଦ ହୁଏ। ଡା ଡାୟଟ। ରିଆ, ମାଲେରିଆ ମାଲେରିଆ ଭଳି ରୋଗ ବି ବଢେ, ଗରିବ ଲୋକ ଚାଳ ଛପର ଘରେ ରେ ବହୁତ କଷ୍ଟ ପାଆନ୍ତି।
ନିହାତି।
ବର୍ଷା ଋତୁରେ ରକ୍ ରଥଯାତ୍ରା, ରାକ୍ଷୀ ପୂର୍ଣ୍ଣିମା, ଗଣେଶ ପୂଜା ଭଳି ପର୍ବ ପଡେ।
ପଡେ, ଥୋଡିନା ଶୁଣନ୍ତୁ ଶୁଣନ୍ତୁ ଥୋଡ଼ିନା କୌଣସି ଘର ବାସିଯାଏ କିନ୍ତୁ ଏହା ଅତ୍ୟନ୍ତ ସାହାଯ୍ୟକାରୀ ଋତୁ ହୋଇଥାଏ। କୁହନ୍ତୁ କୁହନ୍ତୁ, ଆପଣ କୁହନ୍ତୁ?
କଣ କହିଲେ?
କୁହନ୍ତୁ କୁହନ୍ତୁ ଆପଣ? ଥୋଡ଼ିନା କାହା ଘର ଭାସିଯିବ ବର୍ଷା ଦିନରେ? କିନ୍ତୁ ବହୁତ ସାହାଯ୍ୟକାରୀ ଋତୁ ହୋଇଥାଏ ବର୍ଷା ଦିନ।
ଓଁ ବର୍ଷା ଋତୁରେ ଆମେ ଆମ ପାଇଁ ବର୍ବାଦ ତ ବରଦାନା ଏହା ବିନା ଜୀବନ ଅସମ୍ଭବ କିନ୍ତୁ ଅଧିକ ବର୍ଷା ଅଭିଶାପ କୋବି ହୋଇପାରେ ତେଣୁ ଆମକୁ ଗ ଗଛ ଲଗାଇବା ଜଳ ସଂଗ୍ରହ, ସଂରକ୍ଷଣ କରି ବର୍ଷାକୁ ସ୍ଵାଗତ କରିବା ଉଚିତ୍।
ବର୍ଷା ଋତୁ ବହୁତ ଭଲ ଲାଗେ କାରଣ ଏହା ପୃଥିବୀକୁ ନୂଆ ଜୀବନ ଦିଏ।
ହୁଁ।
ବର୍ଷା ଋତୁରେ ରଥଯାତ୍ରା, ରାକ୍ଷୀ ପୂର୍ଣ୍ଣିମା ଗଣେଶ ପୂଜା ଭଳି ପର୍ବ ପଡ଼େ ରଥଯା ତ୍ରା ଓଡ଼ିଶାର ସବୁଠାରୁ ବଡ଼ ପର୍ବ। ପିଲାମାନେ କାଗଜ ଡଙ୍ଗା କରି ପାଣିରେ ଭସାନ୍ତି ବର୍ଷା ବି ଭିଜି ଖେଳନ୍ତି ବି। ହଁ ମୋର ଟିକେ କାମ ଅଛି ମୁଁ ରହୁଛି।
ହୁଁ ହୁଁ।